କଣ ଏତେ ଦିନ ପରେ କଲ କଲେ?
ଦେଖୁଥିଲ ଆଉ କରିଦେଲି ଆଉ। ମୋ ଅଣ୍ଟା ବ୍ୟଥା ହେଇଗଲାଣି ବସି ବସି।
ଆପଣଙ୍କର ବର୍ଷା ହଉଚି?
ହଁ ବର୍ଷା ଝରି ଲାଗି ରହିଛି ଆଉ ଲଘୁଚାପ ହେଇଛି ଏଠି ଯେହେତୁ। ବର୍ଷା ଲାଗି ରହିବ ଆଉ।
ହଉ। କଣ ଏତେ ଦିନ ପରେ ଫୋନ କଲେ କିଛି କାମ ଅଛି କି?
ଏ କାମ କିଛି ନାହିଁ। ପଶୁ ପଶୁ ମନେ ପଡିଲା ଆଉ ଆପଣ ଏଇ ରବି ଆସନ୍ତା ରବିବାର ବା ଏଇ ରବିବାର ଯୋଉ ଆସୁଛି।
ଆସନ୍ତା ରବିବାର ମ ମୋର ଟିକେ ଗୋଟେ ପରୀକ୍ଷା ଅଛି ବୁଝୁଛନ୍ତି
ନା ନା ଏଇ ଯୋଉ ରବିବାର ଆସୁଛି ଏଇ ଯୋଉ ମାନେ ଏଇ ଯୋଉ ଦିନେ ଦି ଦିନି ଛାଡିକି ରବିବାର ଟି।
ରବିବାର ଦିନ ମୋର ପରୀକ୍ଷା ଅ
ଆ ଏଇ ଏଇ ରବି ବାରେ। ହଉ ତାହେଲେ ଆସନ୍ତା ରବିବାରକୁ ଅପେକ୍ଷା କରିବା ଆରେ ଯାଆନ୍ତି ବନ୍ଧୁବାନ୍ଧବ ଟିକେ ବନ୍ଧୁ ମାନେ ଆମ ବନ୍ଧୁବାନ୍ଧବୀ। ଯାଆନ୍ତେ ଟିକେ କଣ ଖାଦ୍ୟ ପାନୀୟ ଗ୍ରହଣ କରି।
ୟା ଉଁ ପାଖ ଓ ହୋ ହୋ। ହଉ ଯିବା ଆଉ କଣ ଏଇଟା ଗୋଟେ କଥା ଗୋଟେ ଯିବା ଆଉ ଉଁ ବୁଧବାରିଆ ଯାଉ ଚାଲୁ ନାହାନ୍ତି। ରବିବାରକୁ ଅପେକ୍ଷା ନାଇଁ କିଛି ନାହିଁ କିଛି ନାହିଁ। ମୁଁ ମୋର ସକ ଛାରି ଦେଇକି ପ ଆପଣଙ୍କୁ ଫୋନ କରିବି ଆଉ କଣ।
ହଁ ଏଲ ବି ଏ ବର୍ଷା ଟିକେ ଛାଡି ଯାଉ ଦେ ଖିଆ ଆୟୋଜନ କରିବା ବହୁତ ଦିନ ହବ ଦେଖା ଦର୍ଶନ ନାହିଁ।
ଆଉ ଆପଣ ଆପଣ ବି ଶିକ୍ଷାଦାନ କରୁଥିଲେ।
ହଁ ହଁ ହଉ ଚାଲିଛି ତ ସଂସ୍ଥା ଚାଲିଛି। ଆଉ କଣ ସାସ୍ଥ୍ୟରେ ମୁଁ ଭାରି ମାନେ ଶିକ୍ଷାଦନ କରିବା କିଛି ଖରାପ ନୁହେଁ କିନ୍ତୁ ସମୟ ଏମିତି ଜୀବନରେ ମାନେ ଭଲ ଲାଗୁନି ଆଉ ଲାଗୁଛି ଆଉ କିଛି ନୂଆ ନୂଆ କିଛି କରିବା ପାଇଁ।
ନୂଆ କିଛି କରିବାକୁ ଇଚ୍ଛା ନ ହଉଥିବ ଯେହେତୁ ବୟସ ଟା ବଢିଗଲାଣି ନିଜ ଭିତରେ ଗୋଟେ ବିରକ୍ତି ଭାବ ଆ ହେଇଯାଉଥିବ ହଁ ସେଇ ସେଇ ଜିନିଷ ସେଇ ଜିନ ସେ ମୋ ସହିତ ବି ଘଟୁଛି ଦେଖ ଆମକୁ ବୟସ ଆସିକି ତିରିସି ହେଲାଣି। ତ ତିରିସି ର ଯୋଉ ଯୋଉ ପାହାଚର ଆମେ ଏଇନା ଅଛେ ସେ ପାହାଚର ଉପରକୁ ଯାଇପାରୁନେ କି ତଳକୁ ବି ଯାଇ
ହଁ ଉପରୁ ଚଢ଼ିବାକୁ କଷ୍ଟ ହଉଛି ଆଉ ତଳ କୁ ଯିବା ଅସମ୍ଭବ ଆଉ।
ତଳକୁ ତ ପଛକେ ଯାଇପାରୁଛେ ଓପରକୁ ଆଉ ଯାଇପାରୁନି ତ ଉନ୍ନତି ନାହିଁ ଖାଲି ତ ତଳକୁ ଆମେ ଘଟି ଘଟି ଯାଉଛେ ଅବନତିରେ ରହିଯାଇଛେ ଆଉ।
ହଁ କଣ କରିବା ଆଉ ସତ କଥା ବି। ଉଁ ଯେଉମାନେ ଅଙ୍ଗି ନିଭଉଛନ୍ତି ଏ ସବୁ ଜିନିଷ ସେ ଅନୁଭବ କରିପାରିବେ। ଆଉ କାଇଁ ନୁହେଁ ଯେ ହଁ ସେମିତି ନୁହେଁ ଯେ ଆମେ ବିବାହ କରିବା ପାଇଁ କି ଦେବା ନା ନାଇ ସେମିତି ନୁହେଁ କି ଆମେ। ନୁହଁ ଆମେ ସେମିତି ବ୍ୟାକୁଳ ନୁହଁ କି ବିବାହ କରିବା ପାଇଁ।
ନାଇଁ ମାନସିକ ଦୁଶ୍ଚିନ୍ତା। ଶାରୀରିକ ଅସୁବିଧା ଅମ ଏଇଭଳି ବ ଏ ତାପରେ ସାମାଜିକ ସବୁ। ସବୁ ଚାପ ପଡିଲା ଠାରୁ।
ହଁ।
ସବୁ ଭଲ ଲାଗୁନି କି
ଏସବୁ ଏସବୁ ଜିନିଷର କଣ ସାମ୍ନା କରୁଥିଲେ କି? ଏବେ ଏଇ ବୟସ ହେଲାକୁ ସବୁ ଆଗେ ରୋଗର ରୋଗର ସାମ୍ନା ଆଗେ ବେଶୀ ହଉଛି। ଥଣ୍ଡା ଜର ତ ସେଟା ସିଏ ତ ଆଉ ସାଧାରଣ କଥା ଏବେ ଆଣ୍ଠୁ ଗଣ୍ଠିର ବ୍ୟବ।
ମୋର ଆଜ୍ଞା ଆଜ୍ଞା ଦେ ଦେଖନ୍ତୁ ମୋର ଭାରି ମୋର ନିଜ ଶରୀର ଚିନ୍ତା ମୋର ଏବେ ବହୁତ କାରଣ ମୋର ଶରୀର ଏତେ ପିଡା ହଉଛି ଯେ ମାନେ ମୁଁ ନିଜେ ବି
ମାନେ କଷ୍ଟ କାହାକୁ କହିପାରୁନାହାନ୍ତି ଆଉ। କଉ ମାନେ ନିଜେ ଅନୁଭବ କଣ କରୁଛନ୍ତି ସେ କଷ୍ଟଟା କାହାକୁ କହିପାରୁନାହାନ୍ତି।
କହିବି କେମିତି ରାତିରେ ନା ଶୋଇ ହଉଛି ନା ଦିନରେ ଶୋଇ ହଉଛି ତ ଆପଣ ଦେଖିବେ ଆପଣ ଯଦି ଦେ ଖିବେ ମୋର ଇଏ କୁ ତ ମୋ ଆଖି ଗଳିକି ପୁରା କଳା ହେଇକି ଆଉ ଅବ ତାନାଇ ମୋର ବୁଝିଛନ୍ତି ନା ଖାଲି ଶରୀର ସ୍ୱାସ୍ଥ୍ୟବାନ ଦେଖା ହଉଛି କିନ୍ତୁ ଭିତ
ନା ନା ଆମକୁ ଯିଏ ଦେଖୁଛନ୍ତି ଭାବୁଛନ୍ତି ଏମାନେ ବହୁତ ସୁସ୍ଥ। ଖାଲି ଉପର ସୁସ୍ଥ କିନ୍ତୁ ଭିତରେ କି ଦେଖି ପାରୁନାହି।
କିନ୍ତୁ ଆମେ ଦେଖ ଆମେ ସେଇଭଳିଆ ଖାଦ୍ୟ ଖାଇଲେ ଦେଖ ଆମେ ସେଇଭଳିଆ ଖାଦ୍ୟ ଖାଇଲେ ସେ ଦୋଷ ହଉଛି ଆମର ଆମେ କଣ ଖାଇଲେ ମ୍ୟାଗି ଖାଇଲେ, ଇପି ଖାଇଲେ, ମୋମୋ ଖାଇଲେ ତ ଏଇ ସବୁ ଜିନ ଶ ବାହାର ଜିନିଷ ଖାଇଲେ ମଇଦା ତିଆରି ଜିନିଷ ଖାଇଲେ ହଁ ଆ ଯେ ଯେତେବେଳେ ଆମେ ଖାଉଥିଲେ ସେତେବେଳେ କଣ ମା ଆମର ଖୋଇ ଦଉଥିଲେ ସିଝା ଭାତ
ସନ୍ତୁଳା ଆମ ସନ୍ତୁଳା ଦୁଃଖ ଆମେ ସ୍କୁଲ ଯେତେ ବନ ଥିବ ଆମେ ଯେରେ ଆମର ସେ ଯୋଉ ପା ପ୍ରାଥ ବିଦ୍ୟାଳୟ ଯାଉଥିଲେ ସେ କଣ ଖାଉଥିଲେ? ଭାତ ଆଳୁ ସିଝା ମାନେ ଆଉ ତା ଦେହରେ କିଛି ଆଉ ହବନି କେବଳ ଭାତ ଆଳୁସିିଝା ନହେଲେ ହ ହେଇ ଆଳୁ ଭଜା। ଆଉ ଏଇ ନା କଣ ଆମ ଇ ମନଇଚ୍ଛା ରେ ତେଲ ପକଉଛେ ମସଲା ପକଉଛେ ଯଉ କୌଣସି ପାଟିଏ ସ୍ଵାଦ ନଲାଗୁଛି ଆମେ ତାକୁ ଖାଉନି।
ଯେତେ ସ୍ୱାସ୍ଥ୍ୟବାନ ଯେତେ ପାଟିକି ରୁଚି କର ସେତେ ଆମ ଶରୀର ପାଇଁ କ୍ଷତି କର।
ଆଉ ସେଟାକୁ ଆମେ ଆ ନିଜେ ଜାଣୁଛେ ନିଜେ ଅନୁଭବ କରୁଛେ ତଥାପି ସେ ଭୁଲ କରିବାର ଚାଲିଛି।
ହୁଁ।
ଆଉ କଣ କରାଯିବଏ ତଥାପି ମୁଁ ଭାବୁଛି ନିଜର ଯଇ ଦୈନିକ ଆଉ ରୀତିଦିନିଆ ଖାଦ୍ୟ ମାନେ ଟିକେ କିଛି ପରିବର୍ତ୍ତନ ଆଣିବି ଆଉ ପୁଣି ଯଦି ଲୋଭ ସହି ହଉନି ଯଦି ଜିନିଷ ଦେଖିଦଉଛି ସାଙ୍ଗେ ସାଙ୍ଗେ ଖାଇଦଉଛି ଲୋଭ ହେଇଯାଉଛି ଆଉ କଣ କରିବା? ଭାବୁଛୁ କିଛି ଦିନ ଭାବୁ
ବତଆଉ।
ଭାବୁଛି କିଛି ଦିନ ଆମିଷ ଛାଡିଦେବି ଆମିଷ ମାନ ଯଦିକି
ନାଇଁ ଆମିଶ ମୁଁ ଛାଡି ଦିଅନ୍ତି ଯିଏ ଶୁଣନ୍ତୁ ଆମିଶ ଛାଡି ଦିଅନ୍ତି। କିନ୍ତୁ ଏବେ କଣ କହିଲା ପନିପରିବାରରୁ ହି ସେମାନେ ରାସାୟନିକ ଦ୍ରବ୍ୟ ମିଶ ଣି ବୁଝିଛନ୍ତି ଯଦି ଆମେ ଆମି ଶ ଛାଡିଦବା ତ ଆମ ଶରୀରକୁ ଉପଯୁକ୍ତ ପୋଷଣ ଆଉ ମିଳିବ ନି ତ ବିଭିନ୍ନ ଅଭାବରୁ ବିଭିନ୍ନ ରୋ
କଣ ନା ଆମେ ଯ କଣ ତା ମାଛ ଆଉ ଅଣ୍ଡା ଖାଇବି ଆଉ ଭାବୁଛି ଏଇ ସବୁ ନାଲି ମାଂସ ହଉ କି ଆମର କୁକୁଡ଼ା ମାଂସ ହଉ ଆକୁ ଖାଇବିନି ଆଉ ଏସବୁ ଆଉ ଯେମତିିକି ଆମର ଏଇ ବି ଯୋଉ ଇଏ ବିରୋଧୀ କେମିତି କହିଲ କି ବିରିୟାନୀ ଗୋଟେ ଜିନିଷ ତାକୁଲଟୋଟାଲ ମୋ ଖାଦ୍ୟ ପାନରେ ଆଉ କିଛି ଗ୍ରହଣ କରିବି ଆଉ ତାକୁ ଖାଇଲାଳୁ କଁ ଲୋଭ ହୋଉଚି? ତାକୁ ଖାଉହାକୁ ଅଧିକ ହେଇଯାଉଛି ସେ କ ଦେହ ପାଇଁ ବହୁତ ଖରାପ ହେଇଯାଉଛି।
ବିରିୟାନୀ ତ ଏବେ ଖାଇଲା ମାନେ ଦେଖ ହୃଦ ରୋଗ ହଉଛି। ହେଲା ଯୋଉ ଗ୍ୟାସ ସମସ୍ୟା ହଉଛି। ହେଲା ତ ସବୁ ପ୍ରକାର ରୋଗ ବିଭିନ୍ନ ପ୍ରକାର ବ୍ୟାଧି ଆମକୁ ମାଡ ହଉଛି। ବୁଝୁଛନ୍ତି ତ ଏତେ
ନାଇଁ ନା ଆମେ କଣ କହୁଛୁ ଲୋଭ ହଉଛି କଣ ଯଦି ଯ ବଜାରକୁ ଯାଉଛୁ ଏ ଦେଖ ଯଉଠୁ ଦୋ ଦୋସା ତିଆରି ହେଲା ଏ କୋଉଠି ଚାଉମିନ ତିଆରି ହେଲା ଲୋଭ ହଉଛି ନା ଖାଇଦେଇ ପଡିବା ନା ଆଜି ଖାଇବାନି। ନେଇକି ପଳେଇବା ଯାହାଲେ ତାକୁ ଛାଡି ହଉନି ଆଉ ଯୋଉ ମଇଦା ଜାତୀୟ ଜିନିଷ ଉରା ସିଙ୍ଗଡା ହଉ ମୋମୋ ହଉ ସେ ତ ସର ଏତେ କ୍ଷତି କଲାଣି ଯେ ମାନେ ଭାବି ଭାବି ମାନେ ଭାବିବା ବାହାରେସିଏ।
ହୁଁ ହୁଁ କୁହନି ଡାକ୍ତର ମାନେ ତ ଶୁଣ ଭଉଣୀ ଦେଖ ଏ ଟା। ଡାକ୍ତର ମାନେ ତ ଏବେ କହୁଛନ୍ତି ତମେ ଯେତେ ସେଇ ଯୋଉ ଉଁ ସେ ଯୋଉ ମୋମୋ ବିରିୟାନୀ ଯେତେ ତା ଆଡକୁ ଯିବ ତମେ ସେତେ ରୋ ମୃତ୍ୟୁ ମୁଖର ପାଖାପାଖି ହବ। ଡାକ୍ତର ନିଜେ କହୁଚନ୍ତି ହଁ ତ ସେ ଖାଦ୍ୟ ପେୟ ସବୁ ଯଦି ଆମେ ଠିକ ନ ରଖିବା ତ ଆମେ ରୋଗ ଆଡକୁ ଅ ମାନେ କଣ ଆପଣା ଛାଏଁ ଆମେ ସେଇ ଆଡକୁ
ତା ଆମେ ତ ଟାଣି ହେଇ ଯାଉଚେ ଆଉ ଟାଣି ହେଇ ଯାଉଚେ। ଏ ଯିଏ ହଉ ଆମେ ହଉ ଆମ ଶୋଟ୍ ଆମ ଦେ ଆମକୁ ଦେଖି ଆମେ ଛୋ ଭାଇ ଭଉଣୀ ହୁଅନ୍ତୁ ସେମାନେ ବି ଏଇ ଏଇ ଆର ଅଭ୍ୟସ୍ତ ହେଇଗଲେଣି।
ଆମ ଆମ ଯୋଉ ଆମ ଯୋଉ ପୂର୍ବପୁରୁଷ ମାନେ ସେମାନେ କଁ ଖାଉ ଥିଲେ ଖାଣ୍ଟି ଓଡିଆ ଖାଦ୍ୟ ଖାଉଥୁଲେ ସେମାନଙ୍କୁ କିଛି ରୋଗ ହଉନଥିଲା। ସେ
ଦେଖ ଆମେ ଯେ ବଇରେ ପଢୁଥିଲୁ ଯୋଉ ମଧୁବାବୁ ବିଷୟରେ ପଢୁଥିଲେ ମନ ଥିବ। ସେ କଣ କହୁ ଯୋଉ କୁଟି ମାନେ ନାଲି ଚାଉଳର ଭାତ ଖାଉଥିଲେ। ପୁଣି ସେ ଢିଙ୍କିରେ କୁଟା ଯାଉଥିଲା ତାକୁ ସେ ଖାଉଥିଲି। ଖାଉଥିଲେ ଆଉ ଯୋଉ ଖାଉଥୁଲେ ତାଙ୍କ ଜଳଖିଆରେ ଖାଉଥିଲେ ଖଇ ସହିତ
ଖଇ ଖାଉଥିଲେ ତାଙ୍କର ତ ସେ ବନା ପ୍ରିୟ ଖାଦ୍ୟ ଥିଲା।
ତାଲେ ସିଏ ଆଉ ଆମେ କଣ ଆମେ ସେଇ ଆମ ଏଇ ଖଇ ଜିନିଷ ଗୋଟେ ଖଇ ଗୋଟେ ଜିନିଷ ଅଛି ଆମେ ତାକୁ
ଲୋପ ପାଇଗଲା।
ହଁ ଆଁ କଣ ଆମେ ଯଦି କିଛି ଭୋଗ କରୁଚେ ତାହେଲେ ଖଇ
ଲୋପ ହେଇଗଲାଣି ପିଲାଙ୍କୁ ପଚାରିବ ଖାଇ ପିଲା କଇବେ ଖଇ ଦେଖିବାକୁ କିପରି? ଯୋଉଟା କି ଆମର ନିତିଦିନିଆ ଖାଦ୍ୟ ଥିଲା।
ହଁ ଆମେ କଁ ଅଛ୍। ତ ଫଇପାରେ ଅଳ୍ପ ଖାଇବୁ କି ଏତିକି ଖାଇୁବ କେତିକି ପରିମାଣ ହେଇଯାଉ। ସେ ପାଟି ପାଇଁ ଭଲ ଥିଲା ଦେହ ପାଇଁ ଭଲ ଥିଲା।
ହୁଁ।
ଆଉ କି ଯାହା ହୋଉ ଚୁଡା ମୁଢି ଏସବୁ ଜିନିଷ ଅଛି। ଛୁଆଙ୍କୁ ବ କହିପାରନି ଛୁଆ କଣ ତାଙ୍କର ଜଳିଖି ଖାଉଚନ୍ତି କିନ୍ତୁ ଏବେ ବି ଲୋକ ଖାଉଚନ୍ତି ଆମ ଆମର ଯୋଉ ପିଢି ସେମାନେ ବି ଖାଉଚନ୍ତି।
ତ ଛତୁଆ ଆପଣଙ୍କ ଘରେ ହଉଚି ନା ହଉନି?
କଣ କଇଲ?
ଛତୁଆ।
ହଁ ହଁ ଛତୁଆ ତ ଯାହେଲେ ଯୋଉ ଛତୁଆ ଯୋଉ ସାମଗ୍ରୀ ଯୋଉ ଲାଗେ ସବୁ। ବୁଟ, ଚୁଡା ଆ ବୋ ଆଉ ଯେତେ ସବୁ କାଜୁ, ବାଦାମ ଆଉ ଆମର ବିସ୍କୁଟ ଏ ଯେତେ ପ୍ରକାର ସବୁ ଗହମ ପକେଇକି ସବୁ ଗୋଟେ ପ୍ରସ୍ତୁତ ହୁଏ। ତାକୁ କିଛି ନାଇଁ ଚାମଚ ରେ ଗୋଳେଇକି ଖାଅ। ତା ସୁ ଜଳଖିଆରେ ଖାଅ ତାକୁ ଯଦି ରାତ୍ରି ଭୋଜନରେ ବି ଜଣେ ଜଣେ ଖାଉଚନ୍ତି। ସିଏ ଦେହ ପାଇଁ ଭଲ। ଭାବୁଚି ମୁଁ ବି ତାକୁ ଏସବୁ ଜିନିଷ ମୁଁ ବି ମୋର ଦୈନିକ ଜୀବନ ଏବେ ସବୁ ତାକୁ
ମୁଁ ଛତୁଆ ଖାଆନ୍ତି ଯେ ମୋର ଛତୁଆ ଖାଇଲେ କଣ କଇଲ ଆଉ ମୋର ଟିକେ ମାନେ ତମର ତଣ୍ଟି ପୋଡେ ମୋର ଛତୁଆ ଖାଇଲେ ମୋର ଝାଡା ସଫା ହୁଏନି ତ ସେଥିପାଇଁ ମୁଁ ଖାଇପାରୁନି ଛତୁଆ ଆକ୍ଚୁଲି ଖାଇବା ଭଲ ଶରୀର ପାଇଁ ଭଲ। ଆଉ ତ ସେତିପାଇଁ ମୁଁ ଛତୁଆ ଖାଉନି ଯେହେତୁ ମୋର ଏଇ ସମସ୍ୟା ଟା ହଉଚି କିନ୍ତୁ ମୋର ଛତୁଆ ମୋର ଭାରି ପସ ନ୍ଦର ଖାଦ୍ୟ ଆଉ ସେ ରୋଗ ଶରୀର ପାଇଁ କିଛି ହେଁ ହାନିିକାରକ ନୁହେଁ ତଥାପି ମୋର ଏଇ ଗୋଟିଏ ସମସ୍ୟା ଯୋଗୁଁ ମୁଁ ସେଇ ଛତୁଆକୁ ଖାଇ
ଖାଇ ହବନି କଣ ନା ନା ନା କାଇଁକି କଇଲ ନା କପାଇଁ ନା କଞ୍ଚା ଯୋଉ ପ ଆମର ପ ଏ ଛ-ଛତୁଆ ରେ ହବ କିନ୍ତୁ ଅ ଏମିତି ଅସୁବିଧା କାଇଁ ତମକୁ କହିପାରିବିନି କିନ୍ତୁ କଞ୍ଚା ଚୁଡା ଖାଇଲେ ଏ ସ ଅସୁବିଧା ଟା ହୁଏ ତ କଞ୍ଚା ଚୁଡା ଖାଇବା ସେଇଯୋଉ ଚୁଡାକୁ ଗରମ ପାଣିରେ ଧୋଇକି ଖାଆନ୍ତି।
ଆଉ ଏଇ ଛତୁଆ କଥା କହୁଚ ମୁଁ ସୁ ତ କେବେ ସେୟା ବେଶୀ ସମୟ ଖାଏନି କି ତା ସାମ୍ନା କରିନି ଏମିତି
ନାଇଁ ମୁଁ ଖା ଆଗରୁ ଖାଉଥୁଲି ମଝିରେ ଏଇ ଇଛା ହବ ଛତୁଆ ଟିକେ ଅମୁଲ ଟିକେ ବା କିଣା ହଉ ଗୋ ଇଏ ହଉ ଛତୁଆ ଛତୁଆ ଖାଇବା ମାତ୍ରେ ମୋର ଝାଡା ପି ହେବ। ହୁଁ, ହୋଉ ଛତୁଆ ବାକି ସଂସାରେ ଯେତିକ ଲୋକ ସବୁ ଖାଉଛନ୍ତି ତାଙ୍କର କିଛି ଅସୁବିଧା ହଉନି। କିନ୍ତୁ ମୋର ଯେହେତୁ ଝାଡା ଅସୁବିଧା ଟି ମୋର ଲାଗିକି ରହିଛି। ସେଇନା ମତେ ଡାକ୍ତର ବି କହିଲେ, କହିଲେ ଆପଣଙ୍କର ଝାଡା କ୍ଲିଅର ହଉନି ବୋଧେ ଆପଣଙ୍କର ଅଣ୍ଟା ମାନେ ସମସ୍ୟା ଟି ଦେଖାଯାଉଛି। ତାପରେ ମୋର ବି, ମୋର ବି ଭିଟାମନ୍ ଅଭାବ ମତେ ବହୁତ। ମାନେ ମୁଁ ଦେଖା ହଉଛି ପୁରା ସ୍ୱାସ୍ଥ୍ୟବାନ। ଦେଖାଯାଉଛି ସ୍ୱାସ୍ଥ୍ୟବାନ କିନ୍ତୁ ମୋ ଶରୀରରେ ଭିଟାମିନ ର ଅଭାବ। ବୁଝୁଛନ୍ତି ଆଉ ସେଇଥିପାଇଁ ସବୁ ଅସୁବିଧା ହଉଛି। ଆମର ଖାଦ୍ୟ ଖାଲିଇ ବିରିୟାନୀ ଏ ଏଇ ସବୁ ଖାଦ୍ୟ ଯୋଉ ଖାଇଦେଲି। ଆଉ ତମ ଶରୀରକୁ କିଛି ଗଲାନି ପୋଷଣ ଆଉ ହବ କଣ, ତ ଏବେ ଭାବିଛି ସେଇ ସବୁ ଜିନିଷକୁ ଆପଣାଇକି।
ହୁଁ।
ଆଉ ଆପଣ କୁହନ୍ତୁ ଆପଣଙ୍କ କଥା।
କଣ କହିବି ଭଉଣୀ ଆଉ ସମୟର ତ ଅଭାବ ରହୁଛି। ଆଉ ଦେଖିବା ପରେ କେବେ ଆପଣଙ୍କ ସହିତ ଫାଙ୍କା ହେଇକି ଟିକେ କଥା ହବା ଆଉ।
ଏବେଯେ ଆଉ ଯୋଉ ଆପଣ, ହଉ ହଉ।